ହ୍ୟାଲୋ।
ହ୍ୟାଲୋ।
ହଁ ସାର୍ ନମସ୍କାର।
ହୁଁ ନମସ୍କାର।
କଣ କରୁଛନ୍ତି।
ଏଇଠି ଆସି ନଈଆଡେ ବଇଚି ଆଉ। କାଲି ଭୋଜି ହବ ତ ହଁ।
ଆଚ୍ଛା କାଲି କି ବୁଝି ହବ।
କାଲି ଗୋଟେ ଚମ୍ପିୟନ ହେଇଥିଲ ତ ସେଇ ପିଲା ମିଶିକି କ୍ୟାପଟେନ ମୁଁ ହେଇଥିଲି ଆରେଞ୍ଜ କରିକି ଭୋଜି। ଦଉଛି ଗୋଟେ ଆଉ।
ଆଚ୍ଛା ମତେ ଟିକେ ସେ ଭୋଜିରେ ଡାକିବ।
ହଁ ଆସୁନ।
କଣ ସବୁ ଆଇଟମ ହଉଛି ଏ ଏ ମଟନ ମତେ ଖାଏନି। ଖାଏ ଏତେ ଭଲ ଲାଗେନି ଚିକେନ ଟା ହେଇଥିଲେ ଦୌଡିିକି ପଳେଇ ଯାଇଥାନ୍ତି।
ହଉ ମଗେଇଦବା ତମ ପାଇଁ।
ହଁ ଚିକେନ ଟିକେ ସ୍ପେଶାଲ ସ୍ପେଶାଲ ମୋ ପାଇଁ ଭଲ ଭଲ ମାନେ ପିସ୍ ଆଣିକି ରଖିଥିବ ହେଲା।
ହଁ।
ହଁ ମଟନ ସେମିତି ଏଇ ନଳିୀ ପିସ୍। କଲିଜାଲ ଏମିତି ସବୁ ଜିନିଷ ଟିକେ ରଖ। ଥିବ ଯଦି ଟିକେ ଟିକେ ଯାଇ ଖାଇଦେଇ ଆସିବେ ଆଉ।
ହଁ ଆପଣଙ୍କ ପାଇଁ ଲେଗ ପିସ୍ ହେକା ନେଇ ଆସିବ ଆଉ।
ହଁ ଚିକେନ ଲେଗ ପିସ୍ ହେରିକା ନେଇ ଆସିବ ହେଲା। ମୁଁ ଯାଇ ଟିକେ ଖାଇଦେଇ ପଳେଇ ଆସିବି ଆଉ।
ହଁ।
ହଁ ଏବେ କଣ କଥାବାର୍ତ୍ତା ହଉଛ ସବୁ କେମିତି କରିବ ନା କଣ।
ହଁ।
ଆଛା ସାଙ୍ଗ ମାନଙ୍କ ପାଖରେ।
ହୁଁ।
ଆଛା ଆଉ ସନ୍ଧ୍ୟାବେଳେ କଣ ଖାଇଲ କଣ।
ନାଇଁ କିଛି ଖାଇନି।
ହାଇନ ଯାଏଁ ମୁଁ ସନ୍ଧ୍ୟା ବେଳେ ଯାଇକି ପ ପକୁଡି ଛାଣିକି ଏବେ ହେଇ ଉଠିକି ଆସିଲି ଖାଇ ପିଇକି ପକୁଡି ପାମ୍ପଡ ସବୁ ଖାଇ ପିକି ଆସିଲି।
ମୁଁ ମୁଁ ଆଲି ସନ୍ଧ୍ୟାବେଳେ ଯିବି ବୋଲି କୁଆଡେ ବୁଲାବୁଲି କରିବାକୁ ଆସିକି ଏଠି ବସି। କି କଥାବାର୍ତ୍ତା କରୁଛୁ ସାଙ୍ଗେ ସାଙ୍ଗେ ଆରେଞ୍ଜ ହେଲା ଆଉ।
ହଁ। ଖାଇବା କଥା କିଛି ନା ନଈ କୂଳରେ ବର୍ଷା ହଉନି ବୋଧେ।
ନା ବର୍ଷା ହଉନିତ ବୋଲି ଆସି ବସିଛୁ।
ହଁ କାହିଁକିନା ବର୍ଷା ନହେଲେ ନଈ କୂଳରେ ଚଳିବ ଆଉ ଏ ବର୍ଷା ପାଗରେ ସେ ସବୁ ଜାଗା ସବୁ କାଦୁଅ ପ ପଛ ପଛ ହଉଥିବ ନଈ କୂଳରେ ସବୁ।
ହଁ।
ମତେ ଭଲ ଲାଗେ ଯେ ନଈ ବହୁତ ଭଲ ଲାଗେ ମୋର ଇଚ୍ଛା ନଈ ହେଲା। ସମୁଦ୍ର ହେଲା ତା ସାମ୍ନାରେ ବସିକି ମାନେ ପୁରା ଅଚିନ୍ତାରେ ବସିବି ମୋ ପାଖରେ କି ଚାରି ପାଖରେ ଲୋକ ନଥିବେ ଖାଲି ମୁଁ ଥିବି ମୁଁ ସେ ନଈ ସମୁଦ୍ରକୁ ଅନେଇକି କି ବସିଥିବି।
ହଁ ଏଠି ସେଇ ସୁନସାନ ପ୍ରାୟ ଦି ଜଣ ଆମେ ଆସିଛୁ ସିଏ ତା ସେଠି ବହିଛି ମୁଁ ମୋର ଇଆଡେ।
ହଁ ଲା ମାନେ ଜୀବନରେ କିଛିଟା ମାନେ ସବୁବେଳେ ମାନେ ଜୀବନକୁ ତ ଆମେ ମାନେ ଏମିତି କଟେଇ ଚାଲିଚନ୍ତି କିନ୍ତୁ ଯେତେବେଳେ ଏମିତି ନଈ ହେଲା ସମୁଦ୍ର ହେଲା ଏମିତି ଜାଗା ସବୁ ଯାଇଁକି ପାହାଡ ଝରଣା ଯାଇକି ଛିଡା ହେଇଯାନ୍ତିକି ବସିଯାନ୍ତି ଇଚ୍ଛା ହୁଏ ଆମ ପାଖରେ କେହି ନଥାନ୍ତେ କି ଆମେ ଏମିତି ଏ ଏକୁଟିଆ ସେଇଠି ବସିକିି। ବାସ ଶାନ୍ତି ପରିବେସରୁ ଗୋ-ଗୋଟେ ଦୂରେଇକି ସବୁଠୁ ଦୂରେଇକି ମାନେ ସବୁ ଜାଗାରୁ ବା ଗାଁ, ଗଳି, ରୋଡ, ରାସ୍ତା ସବୁଠୁ ଦୂରେଇକି ପୁରା ଯାଇଁ ସେଇଠି ବାସ ବସିଥିବୁ। ମନ ସବୁ କିଛି ହାଲକା ହେଇଯିବ।
ହଁ। ଉଁ ସବୁଦିନ ଆସିକି ବଉଚି
ଆଉ ତମେ କେତେଜଣ ପିଲା ଏବେ ଯାଇ ବସୁଛ ସବୁ?
ହୁଁ ଦି ଜଣ।
ଦି ଜଣ।
ହଁ।
କଣ କେତେ ସବୁ ମଟନ ଆସୁଛି?
ମଟନ ସେଇ ଛଅ କିଲେ ଭଳିଆ ଆସିବ ଆଉ।
ଆଚ୍ଛା ରୋଷେଇ କିଏ ତମେ କରିବନା ଆଉ କିଏ?
ହଁ ମୁଁ ଆଉ ଜଣେ ଭାଇଟା ଅଛି ମିଶିମିଶି କରିବୁ।
ନା ଆଚ୍ଛା ଆଚ୍ଛା। ଆଉ ମୋ ପାଇଁ ଟିକେ ଟିକେ ଦବ ହେଲା ବେଶୀ ନହେଲେ ଟିକେ ତ ଦବ ହେଲା। କିଛି ନହେଲେ ଫଟୋ ବି ଦେଇଦବ ଖାଇଦେଇକି ଚଳେଇଦେମି ଆଉ।
ହୁଁ ହୁଁ।
ଫଟୋରୁ ତ ଜାଣିପାରିମି ହଁ ତମ ରୋସେଇଟା ଭଲ କି ଖରାପ ହେଁ ହେଁ।
ହ ହୋଉ କାଲି ଫୋଟୋ ଉଠେଇକି ଛାଡିଦେବି ଆଉ।
ଛାଡିଲେ ତମ ପେଟ କାଟିବ ଦେଖିବ ରୁହ।
ନହେଲେ ବାହାରେ ଟିକେ ପକେଇଦବ।
ହଁ ହଁ ଆଉ ତମର ସିଆଡ଼େ ସବୁ ଙ୍କ ଚାଷ ବାସ ହୁଏ।
ହଁ ଧାନ ଚାଷ ଏପଟେ ତ ହୁଏ।
ଏବେ ତ ବର୍ଷା ହଉନି ବୋଲି ଚାଷ କରିବାକୁ ଲୋକ ବହୁତ ତ ହଇରାଣ ହଉଛନ୍ତି।
ଏଇଯୋଉ ଟିକେ ବର୍ଷା ହେଇଯାଉଛି ତାପରେ ପୁଣି ଯୋଉ ଭଳିଆ
ନାଇଁ ଟିକେ ଲଗାତାର ଟିକେ ବର୍ଷା ହୁଅନ୍ତା ଯଦି ପୁରା ଭଲରେ ଟିକେ ବର୍ଷା ହୁଅନ୍ତା ଚାଷୀ ମାନେ ଟିକେ ଭଲ ମାନେ ହେଇପାରନ୍ତା ତାଙ୍କର। ଉପକାର ଏଇଭଳିଆ ନା ଆମର ବି ଚାଷ ହୁଏ ଆମର ବି ଏଇନା ପ ମାନେ ଜ ବର୍ଷ ବର୍ଷା ହଉନି ହଇରାଣ ହଉଛନ୍ତି କଣ କରିବେ?
ଧାନ ଚାଷ ସିଆଡେ ହୁଏ?
ହଁ ଧାନଚାଷ ହିଁ ହୁଏ। ଆଉ ବାକି ସେଇତ ବର୍ଷା ନାହିଁ ବୋଲି ହଇରାଣ ହିଁ ହଉଛନ୍ତି। ଆଜ୍ଞା ନାଇ ଆମର ମୋ ବାପା କଣ ନା ନା ଲୋକ ଲଗେଇ ଦିଅନ୍ତି ସିଏ ରୁହନ୍ତି ବିଲରେ କିନ୍ତୁ ସିଏ କାମ କରନ୍ତିନି ସିଏ ରହିକି ଲୋ ଲୋକଙ୍କୁ ମାନେ ବତାନ୍ତି କରିବା ପାଇଁ ବାସ ଚାଷ ହୁଏ ଆଉ। ହଁ। ଏମିତି ସବୁ ଚାଲେ। ଘରେ ସବୁ ଏଇ ଏଇନେ ପକୁଡି କରିକି ଦେଲି ବଡଭାଇ ତାଙ୍କ ଦି ଝିଅଙ୍କୁ ନେଇକି କଣ ଟିକେ ଯାଇ ଛନ୍ତି ମେଡିକାଲ ଟିକେ ତାଙ୍କ ଦେହ ଭଲ ନାଇଁ ଟିକେ ଦେଖେଇବା ପାଇଁ। ଆଉ ସାନଭାଇର ବି ଦେହ ଭଲ ନାହିଁ ସିଏ ବି ତାକୁ ବି ଜର ସିଜିନ ଚେଞ୍ଜ ହଉଛି। ସିଏ ହେଇ ତାକୁ ପକୁଡି ଦେଲି ହଁ ଖାଇକି ସୋଇଲା ମଝିଆଭାଇ ର ବି ଦେହ ଭଲ ନାହିଁ ସିଏ ବି ଏଇ ତାକୁ ଦେଲି ପକୁଡି ଖାଇକି ମୋବାଇଲ ଦେଖୁଛି ବାପାଙ୍କୁ ଦେଲି ପ ପକୁଡି ସେ ଖାଇକି ଟିଭି ଦେଖୁଛନ୍ତି ବୋଉ ବି ଟିଭି ଦେଖୁଛି ଖାଇକି ଆଉ ଭାଉଜ ଏଇ ଉଁ ଏଇଠି ଏପଟ ସେପଟ ହଉଛନ୍ତି ଆଉ ମୁଁ ହେଇ କରି କରିକି ଗୋଟେ ଭାଇ ଗୋ ଛନ୍ତି ମୁଁ ହେଇ କରିକି ଟିକେ ଖାଇକି ଆସିଲି ଫ୍ୟାନ ତଳେ ଏତେ ଜୋର ଗରମ ହଉଛି ଆଉ ରହି ହେଲାନି ପଳେଇ ଆସିଲି ଫ୍ୟାନ ତଳେ ଶୋଇଛି। ଆଉ ମୋର ଉଠିକି ଯିବାରେ ନାହିଁ ବାସ୍। ଏଇଠି ଏବେ ଶୋଇବି ଫୋନ୍ ଦେଖିବି ଶୋଇବି ନା ମୁଁ ସେଇ ପକୁଡି ଆଉ ପାମ୍ପଡ଼ ଖାଇଦେଲି ମୁଁ ଆଉ ମୋର ଗୋଟେ ନୀତି କଣ ନା ମୁଁ ଯଦି କିଛି ସନ୍ଧ୍ୟାବେଳେ ଯଦି କିଛି ଖାଇ ଦଉଛି ଫାଷ୍ଟ ଫୁଡ ଜିନିଷ ଆଉ ରାତିରେ କିଛି ବି ଖାଇବି ନା ଆଉ ମୁଁ ଏବେ ସନ୍ଧ୍ୟା ବେଳେ ଖାଇଦେଇ ପଳେଇ ଆସିି ମତେ ଆଉ ଟୋଟାଲ ଭୋକ ହିଁ ଲାଗିବନି ମୁଁ ଏବେ ଖାଲି ଶୋଇବେ ଖାଇଦେଇ କି ପଳେଇ ଆସିଲେ ହଁ ବର୍ଷା ପାଗରେ ମୋବାଇଲ ଦେଖିବି ଦେଖିବି ଯୋଉଠି ନିଦ ହବ ଶୋଇପଡିବି ଆଉ। ଆ ତମେ କେତେବେଳେ ଶୁଅ?
ସେମତି କିଛି ନାଇଁ ଯେତେବେଳେ ସାଙ୍ଗମାନେ ସବୁ ଗେମ୍ ଖେଳୁଥିବେ ମିଶିକି ଯେତେବେଳେ ଯାହାର ଇଚ୍ଛା ହବ। ସେ କହିବ ଆଉ ଖେଳିବି ନି ସେତିକିବେଳେ ଶୋଇବି ରାତି ଗୋଟେ ଦିଟା ତିନିଟା ଯେତେବେଳେ ହେଲେବି ଶୋଇବି।
ଆ।
କିନ୍ତୁ, ଶୋଇଲା ବେଳକୁ ଦିଟା ଭଳିଆ ହେଇଯାଏ। ହାଲୋ। ହାଲୋ।